କେମିତି ଅଛନ୍ତି?
ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲ ଅଛି, ତୁମେ କଣ କର?
ବର୍ତ୍ତମାନ ମୋର ତ ପଢା ଚାଲିଛି, ପଢା ସରିନି। ବ୍ୟାଚଲର ଡିଗ୍ରୀ ବ୍ୟାଚଲର ଡିଗ୍ରୀ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ପାଠ ପଢ଼ା ଚାଲିଛି ଆଉ।
ତାହେଲେ ତମେ ବି ଟେକ୍ କରୁଛ ନାଇଁ?
ହଁ ହଁ।
ଗାଁରେ ରୁହ ଗାଁରେ?
ନାଁ ନାଁ ବାହାରେ ଆମେ, ଆମେ ଭୁବନେଶ୍ଵରରେ ରହୁ।
କିନ୍ତୁ ଗାଁରେ ସବୁ କଥା ତ ଜାଣିଥିବ ନା, ଗାଁ ର ବିଲ ଅଛି? କିଛି ବି, ସବୁ ତ ଜାଣିଥିବ?
ହଁ ଗାଁ ବିଷୟରେ ତ ଅଧାଅଧି ସବୁବି ଜାଣିଛି ପ୍ରାୟ
ଆଉ ମତେ ଭଲସେ ଓଡିଆରେ କହିପାରିବ ଗାଁ ବିଷୟରେ କିଛି? ଗାଁରେ ତମକୁ କୋଉଁ ଜିନିଷ ସବୁ ଭଲ ଲାଗେ?
ହଁ ହଁ, ଗାଁ ବିଷୟରେ କହିପାରିବି।
କୁହତ କଣ ଗାଁରେ ତମକୁ ଭଲ ଲାଗେ?
ଗାଁ ର ସୁନ୍ଦର ପରିବେଶ ଗାଁର ସୁନ୍ଦର ପରିବେଶ ତମକୁ ଭଲ ଲାଗେ?
ହଁ ଗାଁ ର ସୁନ୍ଦର ପରିବେଶ ଭଲ ଲାଗେ, ଗାଁ ରେ? ଗାଁ ରେ ଯାଇ ଚାଷ ଚାଷ କରୁଥିବାର ଚାଷୀ ଭାଇ ମାନେ ଦେଖିବାକୁ ଭଲ ଲାଗେ ଚା ହଳ କରୁଥିବ ହଳ କରୁଥିବାର ଚାଷୀ ଭାଇ ମାନେ ଦେଖିବାକୁ ଭଲ ଲାଗେ ଯାଇଁ ନିଜ ବିଲରେ କାମ କରିବାକୁ ଭଲ ଲାଗେ।
ଆଉ ତମକୁ ସବୁଠାରୁ କୋଉ ପ୍ରସିଦ୍ଧ ସ୍ଥାନ ଭଲ ଲାଗେ? ଯେମିତି ହେଲା ପୁରୀ, କୋଣାର୍କ। ଓଡିଶାର ସବୁ, ଭଲ ଲାଗେ ପୁରୀ କୋଣାର୍କ ହେରିକା ସବୁ ଭଲ ଲାଗେ?
ମୋତେ କେଦାରନାଥ ଭଲ ଲାଗେ।
କେଦାରନାଥ ଭଲ ଲାଗେ, କିନ୍ତୁ ଓଡିଶାର ପୁରୀ ଭଲ ଲାଗେନି?
ହଁ ପୁରୀ ଭଲ ଲାଗେ, ମତେ ମତେ କେଦାରନାଥ ଭଲଲାଗେ।
ଅ ମାନେ ଗୋଟେ ସ୍ୱପ୍ନ ଅଛି କି, କେଦାରନାଥ ଯାଆ ବି ହେଲେ ଯିବି।
ଚାକିରି କରିସାରି କେବଳ ଜୁନରେ କରିବେ।
କରିସାଇଲା ପରେ କେଦାରନାଥ ବୁଲିବାକୁ ଯିବ ନାଇଁ, ଏଇଟା ଗୋଟେ ମନରେ ବହୁତ ବଡ ସ୍ୱପ୍ନଟେ ଅଛି। ଆଉ ବୃନ୍ଦାବନ ହେଲା, ଇଏ
କାଶୀ ବୃନ୍ଦାବନ, କାଶୀ ବୃନ୍ଦାବନ ମଥୁରା। ଏଗୁଡା ସବୁ ବୁଲିବାକୁ ଯିବା।
ଆମି ଆମିଷ ଖାଇବାକୁ ଭଲ ଲାଗେ ନା, ନିରାମିଷ ଖାଇବା ଭଲ ଲାଗେ?
ମୋର ନିରାମିଷ ଆମିଷ ବର୍ଜନ କରିବାକୁ ଭଲଲାଗେ।
ଆମିଷ ବର୍ଜନ କରିବାକୁ ଭଲ ଲାଗେ। ଆଚ୍ଛା। ସବୁ ତମକୁ ରୋଷେଇ ଫୋସେଇ ଆସେ ସବୁ?
ହଁ ରୋଷେଇ ଆସେ।
ରୋଷେଇରେ କଣ କରିପାରିବ ସୋୟାବିନ୍ ହେଲା
ଆଉ ସୋୟାବିିନ୍ ତରକାରୀ ହଉ ସୋୟାବିନ୍ କଷା ହଉ ସୋୟାବିନ୍ ଚିଲିହଉ ନହେଲେ ପନିର୍ ହେଲା ପନିର୍ ର ଆଇଟମ୍ କରିଦବୁ କୋବି ଫୋବି କରିବୁ ଦେନ୍ ହଁ କୋବିର ପୋଟଳ ଭଜା ପାଳଙ୍ଗ ଶାଗ ପାଳଙ୍ଗ ଶାଗ।
ପାଳଙ୍ଗ ଶାଗକୁ ପରଟା ବି କରନ୍ତି।
ଟିକେ ପାଳଙ୍ଗ ପରଟା ପାଳଙ୍ଗ ପକୁଡ଼ି
ପକୁଡ଼ି ହଁ ଆଉ ଏବେତ ଖରା ହଉଚି ନା ବହୁତ୍। ଖରା ହଉଚି ତ ସନ୍ଧ୍ୟା ବେଳକୁ ଚା ସହିତ ପାଳଙ୍ଗ ପକୁଡ଼ି ନେଇ। ବହୁତ୍ ଭଲ ଲାଗେ ଖାଇବାକୁନୁ ବହୁତ୍ ମଜାବି ଆସିଯାଏ ଗାଁରେ ସବୁ ଗାଁରେ ସବୁ ଗୋଟେ ଜାଗାରେ ମଣ୍ଡପରେ ବସିକି ପଡ଼ିକି ଯୋଉ ଭାଗବତ ଉପରେ ଚର୍ଚ୍ଚା କରନ୍ତି ନାଇଁ। ତମେ ସବୁ ରାମାୟଣ ହଁ ରାମାୟଣ ଆଉ ମହାଭାରତ ବିଷୟରେ ଜଣା ଅଛି?
ହଁ ହଁ।
ରାମ ରାମ ରାମଙ୍କର ବାପାନା କଣ ଜାଣିଚ?
ଦ ଦଶରଥ।
ତାଙ୍କର କେତେଟା ପୁଅଥିଲେ?
ପା ଚାରିଟା ପୁ ତାଙ୍କର।
ତାଙ୍କର ଚାରିଟା ପୁଅ ଚାରିଟା ପୁଅର ରାମଙ୍କର ସ୍ତ୍ରୀ ନା କଣ ସୀତା।
ହଁ।
ଆଉ ଲକ୍ଷ୍ମଣର?
ଲକ୍ଷ୍ମଣଙ୍କର ସ୍ତ୍ରୀ ନାଁ ହଉଚି ଉର୍ମିଳା।
ଡା ଆଉ ତାପରେ ତାପରେ କିଏ ଭରତ।
ଭରତ ଭରତ ତ ବାହା ହେଇନଥିଲେ।
ଭାରତ ଭରତ ବାହା ହେଇଥିଲେ ଦିଟା ଭରତ ଅଛନ୍ତି ଜାଣିଚ ନା ନାଇଁ? ଗୋଟେ ଭରତ ମୁନିଙ୍କ ନାମରେ ଆମର ଯୋଉ ଭାରତ ହେଇଥିଲା ଆଉ ଗୋଟେ ଭରତ ହେଲା ଦଶରଥଙ୍କ ପୁଅ। ତାଙ୍କ ସ୍ତ୍ରୀ ନା ହେଲା ଉର୍ମିଳା।
ଉର୍ମିଳ ବା ଲକ୍ଷ୍ମଣଙ୍କ ସ୍ତ୍ରୀ ନା।
ହଁ ଲକ୍ଷ୍ମଣ ହେଲା ଉର୍ମିଳା ଆଉ ଆଙ୍କନା ଯୋଉ ଭରତଙ୍କ ସ୍ତ୍ରୀ ନା ହେଲା ମାଣ୍ଡବୀ। ଆଉ ଆଉ ଶତ୍ରୁଘ୍ନଙ୍କ ସ୍ତ୍ରୀ ନା? ସୁତକୀର୍ତି ସୁକୀର୍ତି ଜାଣିଚୁନା ନାଇଁ। ଆଉ କଣ ଆଉ ସବୁ ଅଧିକ କିଏ ରାମାୟଣଟା କୋଉ କାରେ ମାନେ ଇଏଟା ତମ ରୋଲ କାହା ର ଆକ୍ଟିଂ ଟା ଭଲଲାଗେ ମାନେ ଏଇଟା?
ରାମାୟଣରେ ମତେ ସବୁ ଭଲଲାଗେ।
ରାମାୟଣ ସବୁ ଭଲଲାଗେ।
ହୁଁ।
ଆଉ ତମକୁ କବିତା ହେଲା ପ୍ରବନ୍ଧ ହେଲା ସେଗୁଡ଼ା ସବୁ ପଢ଼ିବାକୁ ଭଲଲାଗେ?
ହଁ କ କବିତା ଅ ମତେ ଇଏ ଧର୍ମ ଗ୍ର ଧର୍ମ ଗ୍ରନ୍ଥ ବିଷୟରେ ଯୋଉ ହେଲା ଆମର ସେଗୁଡ଼ା ପଢିବାକୁ ମ ତେ ଭଲ ଲାଗେ ଜ୍ୟୋତିଷ ପାଠ ଯୋଉ ଆମର ହେଲା ତାଙ୍କର ଯୋଉ ସେଇଟା ଶି ଦେଖିବାକୁ ଭଲ ଲାଗେ ସବୁ ତା ଉପରେ।
ହଁ ହଁ ହୁଁ। ଆଉ କୋଉ ଜିନିଷ ଟା କଲେ ତମକୁ ଜମାରୁ ମାନେ ଇଏ ଲାଗେନି କି? ଯାହା ମୁଁ ପଢିଲେ ବି ଜମା ଥକିବିନି ମାନେ। ସେଇ କାମ ଟା କରିବି ଜମା ଥକିବିନି।
ସେମିତି ସବୁ କାମ ସବୁ କାମ କରେ।
ସବୁ କାମ କରେ ଖେଳ ଖେଳ ମାଇଣ୍ଡ ଫ୍ରେଶ।
ହଁ ହଁ ଖେଳ ଖେଳ ଭଲ ଆମର।
ଖେଳ କଣ କ୍ରିକେଟ ନା ହକି ନା? କ୍ରିକେଟ୍ ରେ କ୍ରିକେଟ ବିଷୟରେ କଣ ଜାଣିଛ କହିଲ ଟିକେ? ଏବେ ତ ଆଇ ପି ଏଲ ହେଲା ଏବେ ତ ଆଇ ପି ଏଲ ହଉଥିଲା।
କ୍ରିକେ କ୍ରିକେଟ ବିଷୟରେ କହିଲେ ଏବେ ସରିବେନି କ୍ରିକେଟରେ। କ୍ରିକେଟ୍ ଧୋନିଙ୍କ ଉଁ ଧୋ-ଧୋନିଙ୍କ ଠାରୁ। ଶିଖିବାକୁ ଗଲେ ଆମେ କେମିତି ସବୁ ଅଲ ସିଚୁଏସନ୍ ଉଁ ସବୁ କେମିତି ସିଚୁଏ ସିଚୁଏସନ ଅନୁ
ମାନେ ସବୁ ପରିସ୍ଥି ନା ଶୁଣ ମୁଁ କହୁଛି ସବୁ ପରିସ୍ଥିତିରେ କେମିତି ଆମେ। ଖାପ ଖୁଆଇ ରହିବା।
ହଁ ଖାପ ଖୁଆଇ ଚଳିବା କେମିତି। ଉଁ ଏ ଚୁପଚାପ୍ ନିରବ ହେଇ ଚୁପ ଚାପ୍ ନିରବ ହେଇ କେମିତି। ଉଁ ପରିସ୍ଥିତିକୁ ଏ ସାମ୍ନା କରିବା ସେଟା। ସେଟା ସେଟା ବି ତାଙ୍କ ପାଖରୁ କିଛି ଶିଖିବା ଆଉ ଉଁ। ୟୁବରା ୟୁବରାଜ ସିଂଘ ୟୁବରାଜ ସିଂଘଙ୍କ ଠାରୁ ଗୋଟେ ବିରାଟ କାୟ ରୋଗ ହେଇଥିଲେ ମଧ୍ୟ କିନ୍ତୁ ତାଙ୍କଠା ତାଙ୍କଠା କେମିତି ସେ ରୋଗକୁ ସାମ୍ନା କରି ମଧ୍ୟ ଖେଳ। ଖେଳ ଦେଶ ପାଇଁ କେମିତି ଖେଳିବା ତାଙ୍କଠୁ ମତେ ସେଟା ଶିଖିବା ଆଉ ଉଁ ବିରାଟ କୋହଲି ବିରାଟ କୋହଲି ଉଁ ବିରାଟ କୋହଲି ଠାରୁ କେମିତି ତାଙ୍କ ଇଗ୍ରେସନ ତାଙ୍କର ଇଏ। ଟିଗ୍ରେସନ ଇଗ୍ରେସନ ତାଙ୍କ
ମାନେ ଯେତେ ରାଗ ରୁଷ ସା ଯେତେ ବି ହଉ କି ମାନେ ଯେତେ ବି ବଡ ଉଁ। ଇଏ ବି ହଉ ମାନେ ଉଁ ଧର୍ଯ୍ୟ ରଖିବା ନାଇଁ ଧର୍ଯ୍ୟ କେବେ ହାରିବାନି। ଧର୍ଯ୍ୟ ରଖିକି ଅଠର ବର୍ଷ ଯେ ଅଠର ବର୍ଷ ପରେ ସିଏ କପ ପାଇଲେ। ତାଠୁ ଧର୍ଯ୍ୟ ଶିଖିବା ଏଇଆ ତ। ହଁ ରୋହିତ ଶର୍ମା ଠାରୁ।
ହଁ ରୋ-ରୋହିତ ଶର୍ମା ଠାରୁ ଦଳର ଅଧିନାୟକ କେମିତି ହବ ସେଇଟା ଶିଖିବା।
ଦଳର ଅଧିନାୟକ କେମିତି ହୁଁ।
ଆଉ କେନ ହଁ ଦେଖେବା ଆଉ ଟିକେ ଦେଲୁନି କଣ ଏତିକି।
କେ ଏଲ ରାହୁଲ ଠାରୁ।
ରାହୁଲୁ।
କେ ଏଲ ରାହୁଲ ଠାରୁ କଣ ଶିଖିବା? କେ ଏଲ ରାହୁଲ ଠାରୁ ଆମ
କେ ଏଲ ୱିଲିୟମସନ୍ ଠାରୁ ଶିଖିବା ଆମ ସବୁ ପରିସ୍ଥିତିରେ କେମିତି ହସି ହସିକି ସାମ୍ନା କରିବା।
ଅମ ଆଉ ଗୋଟେ କଥା ଜାଣିଚୁ ନା ହସଟା ହଉଛି ସବୁଠାରୁ ଭଲ ମାନେ ଉସ ଔଷଧ ନାଇଁ ଭଲ ଔଷଧ ହେଲା ହସିବା ଯେ ହୁଁ। ଯୋଉ ବି ପରିସ୍ଥିତି ଆସୁ ଯୋଉ ବି କଷ୍ଟ ହଉ ଦୁ ଖ ହଉ ଯାହାବି ହଉ ସବୁ ପରିସ୍ଥିତିରେ ଆମେ ହସିଲେ। ସେଇଟା ମାନେ ଗୋଟେ ଭଲ ମେଡିସିନ୍ ମାନେ ଔଷଧ ରକମର କାମ କରିବ। ଯୋଉ ବି ପରିସ୍ଥିତି ଆସୁ ସବୁଥିରେ ଆମେ ହସି ଖୁସିିକି ତାକୁ କଣ କରିବା ସାମ୍ନା କରିବାକୁ ପଡିବ ନାଇଁ ସେଇ କଥାଟା ଆମେ ତାହେଲେ ଶିଖିଯିବା ଆଉ ରଜ ପାଇଁ କଣ
ରଜ ପାଇଁ ସବୁ ଡ୍ରେସ୍ ପଟା କିଣା ହେଲାଣି?
କିଣି କିଣିନି କିଣିବୁ ଆଉ।
କିଣିବ ଆଉ କ୍ରିକେଟରେ କଣ ସବୁ ଜାଣିଚ?
କ୍ରିକେଟ୍ ତ କହିଲି।
ଆଉ ସବୁ ଆଇ ପି ଏଲ୍ ଫାଇ ପିଲ୍ ଦେଖ ଟି ଟ୍ୱାଣ୍ଟି ହେଲା ଆଇ ପି ଏଲ୍ ହେଲା।
ଆଉ ରାମ ନିଳା ହଉଚି?
ରାମ ନୀଳା ଦେଖ
ହଁ ରାମ ଲୀଳା ଦେଖୁ।
ରାମ ଲୀଳାରୁ ବି ବହୁତ କଥା ସବୁ ଶିଖିବାର ବି ଅଛି ନାଇଁ ଧର୍ମ ଗ୍ରନ୍ ହଁ ମହାଭାରତ ବି ଦେଖ ତାହେଲେ ମହାଭାରତ ବିଷୟରେ ଜାଣିଚ କଣ? ମହାଭାରତରୁୁ କଣ ଶିଖିବ?
ମହାଭାରତରେ ମତେ ସବୁଠୁ ଭଲ କ୍ୟାରେକ୍ଟର ଲାଗେ କର୍ଣ୍ଣଙ୍କର।
କର୍ଣ୍ଣଙ୍କର କଣ ପାଇଁ କାରଣ ସେ ଦାନି। ଦାନି କର୍ଣ୍ଣ ନା?
ସେ ଦାନି ଲାଷ୍ଟକୁ
ଶେଷରେ ସେ କଣ ହେଲା?
ସିଏ ଏକେ ଦାନି ଦୁଇରେ ସେ ଲାଷ୍ଟକୁୁ ଜାଣିକି ତାଙ୍କ ପୁଅ ତାଙ୍କ ମାରିଆକୁ ବସିଥି ତେ ଦୁର୍ଯ୍ୟଧନର ହାତ ଛାଡି ନଥିଲେ ଲାଷ୍ଟକୁ ଜୀବନ ବି ଦେଲେ ତାଙ୍କ ପାଇଁ।
ହଁ ସେ ତା ପାଇଁ ବି ଜୀବନ ଦାନ ବି ଦେଇଥିଲି। ଏଥିରୁ ଆମେ କଣ ଶିଖିବା କହିଲ? ଯୋଉ ବି ପରିସ୍ଥିତି ଆଉ ଭାଇ ଆଗେରେ ବି ନାଇଁ
ହଁ।
ନିଜ ମା ପେଟର ଭାଇ ଆଗେରେ ବି କିଛି ନାଇଁ ମାନେ ଉଁ ମୃତ୍ୟୁ ତ ଯାହାବି ହେଲେ ଚିରସ୍ଥାୟୀ ଯେବେ ବି ହେଲେ ମରିବା ଆଜି ନାଇଁ ତ କାଲି ମରିବ କିନ୍ତୁ ନିଜ ଲୋକଙ୍କ ପାଇଁ କି କିଛିଇଟା ଇଏ କରିକି ମଲେ ସେଟା ବହୁତ ତୃପ୍ତି ଏ ହବାର। ମା ତୃପ୍ତି ବହୁତ୍ ଭଲ ଖାଲି ଭଲ ନୁହଁ ତ ବହୁତ୍ ବହୁତ୍ ଭଲ। ଖରା ଦିନେ ସବୁ କଂ ଖାଇଆକୁ ଭଲ ଲାଗେ ପଇଡ଼ ପାଣି।
ପଖାଳ ଭାତ।
ପଖାଳ ଭାତ ହଁ ଆମ ଓଡିଆ ମାନଙ୍କର ଯାହା ବି ହେଲେ ବେଷ୍ଟ୍ ହେଲ୍ ସବୁଠାରୁ ଭଲ ହେଲା କଣ ପଖାଳ ଭାତ ନାଇଁ? ଖାଳ ଭାତ ସବୁଠୁ ବଢିଚୁରା ଶାଗ ଭଜା ଶାଗ ଭଜା ସବୁଠାରୁ ଅତି ପୂରା ଆତ୍ମା ତୃପ୍ତି ନାଇଁ? ସବୁଠୁ ଭଲ ଖାଇବା। ପଇଡ଼ ପାଣି ହେଲା ପିଇବା ପାଇଁ। ତାକୁ ବି ପିଇଲେ ପୁରା ପେଟ ଥଣ୍ଡା କୁ ମାନ ଥଣ୍ଡା ସବୁ ଥଣ୍ଡା। ପୂରା ଆତ୍ମା ତୃପ୍ତି ଆଉ ତମ ଘରେ ସମସ୍ତେ କିଏ କିଏ ରହନ୍ତି?
ମୁଁ ମୁଁ ଭଉ ବୋଉ ଭଉଣୀ
ହୁଁ ହୁଁ।
ଭାଇ
ହୁଁ ହୁଁ। ଆଉ ତମେ ବଡ ହେଇ କଣ କରିବ ବୋଲି ଭାବୁଚ ଦେଶ ସେବା କରିବ?
କଂ ହେଇଚି?
ବଡ ହେଇକି ମାନେ ସମସ୍ତଙ୍କୁ ହେଲ୍ପ କରିବ
ହଁ
ହଁ ହୁଁ ଆଉ କଣ ଆଉ ସବୁ ଭଲ ତ ଭଲ ମନ ଦେଇ ପଢାପଢ଼ି କର ଯେମିତି ଘର ନାଁ ରଖିବା ସହିତ ଦେଶର ଇଏ ର ସବୁର ସେମତି ନାଁ ରଖିବା ଭଲସ ପଢା ପଢି କର ଆଙ୍କ କିଛି ଚିତ୍ର ତୟଙ୍କ
ହଁ ହଁ
ଚିତ୍ର ବି ଅଙ୍କନ କର ନାଇଁ ସେ ଚିତ୍ର ଭିତ୍ର ବି ଅଙ୍କ କର ସବୁ ଠିକ୍ ଠାକ୍ କର ସବୁ କାମ ଭଲ ସେ ପଢା ପଢି ବି କର ହେ ଦେଶର ନାଁ ରଖ ଆଗକୁ ବଢ